ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭୁଛି।
ହ୍ୟାଲୋ।
ହ୍ୟାଲୋ ଶୁଭା ଯାଉଛି।
ହ୍ୟାଲୋ।
ହ୍ୟାଲୋ।
ଅ ଶୁଣନ୍ତୁ ଜଙ୍ଗଲ ହ ହ୍ୟାଲୋ।
ହଁ କୁହନ୍ତୁ ଶୁଭ ଯାଉଛି।
ହ୍ୟାଲୋ।
ମୁଁ କହିଲି ଶୁଭା ଯାଉଛି କି?
ହ୍ୟାଲୋ। ହ୍ୟାଲୋ।
ଶୁଣନ୍ତୁ ଜଙ୍ଗଲ ହଉଛି ପ୍ରାକୃତିକ ସମ୍ପଦ ର ଗନ୍ଥାଘର। ଜଙ୍ଗଲରୁୁ ଆମେ ବିଭିନ୍ନ ପ୍ରକାରର ଜିନିଷ ପାଇଥାଉ ଯେମିତି କା ଠ ଲାଖ ଝୁଣା ଔଷଧିୀୟ ତ ଏଗୁରାକ ସବୁ ବୁ ହିଁ ଆମେ ଜଙ୍ଗଲରୁୁ ପାଇଥାଉ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ତୋ ଦେଖନ୍ତୁ ଜଙ୍ଗଲ ହଉଛି ପ୍ର ପ୍ରାକୃତିକ ସମ୍ପଦର ଗ୍ର ଗ୍ରନ୍ଥାଘର। ଯାହା ଦ୍ଵାରା କଣ କରିଥାଏ ମଣିଷ ଜଙ୍ଗଲ ଉପରେ ଅତ୍ୟନ୍ତ ଭାବରେ ନିର୍ଭରଶୀଳ ହୋଇଥାଏ ଜଙ୍ଗଲ ପଶୁ ପକ୍ଷୀଙ୍କର ବାଶ୍ରୟ ଆଶ୍ରୟସ୍ଥଳୀ ହୋଇଥାଏ ବା ବା ପାକସ୍ଥଳୀ ହୋଇଥାଏ ସେଠାରେ ସେମାନେ କଣ କରନ୍ତି? ନା ସୁରକ୍ଷିତ ଭାବରେ ବୁଲି ପାରନ୍ତି ଖାଇ ପାରନ୍ତି। ସୁଖ ସ୍ଵଚ୍ଛନ୍ଦରେ ରହି ପାରନ୍ତି। ଏ ଯୋଉ ହଁ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ମତେ ଟିକେ କୁହନ୍ତୁ ଜଙ୍ଗଲର ଉପକାରିତା କଣ?
ମୋ କଥା ଆପଣଙ୍କୁ ଶୁଭୁଛି।
ହଁ କୁହନ୍ତୁ ଜଙ୍ଗଲ ର ଉପକାରିତା ଟା କଣ? ଆଜ୍ଞା।
ହଁ ଜଙ୍ଗଲର ଉପହାର ଉପକାରିତା ହେଉଛି ଜଙ୍ଗଲର ଉପକାରିତା ହୋଉଚି ଜଙ୍ଗଲ ଆମକୁ ଅକ୍ସିଜେନ ଦେଇଥାଏ ଯୋଗାଇ। ଥାଏ ବର୍ଷା ହେବାର ସହାୟକ ହୋଇଥାଏ ପରିବେଶର ସଂ ତୁଳନା ରକ୍ଷା କରିଥାଏ ପରିବେଶର ସଂ ତୁଳନା ରକ୍ଷା କରିଥାଏ ବନ୍ୟଜନ୍ତୁଙ୍କୁ ବାସସ୍ଥାନ ଦେଇଥାଏ। ଔଷଧୀୟ ଉଦ୍ଭିଦ ମିଳେ ବା ଔଷଧୀୟ ଗଛ ବି ମିଳିଥାଏ। କାଠ ବାଉଁଶ ଫଳ ମହୁ ଇତ୍ୟାଦି ମିଳେ ମାଟି କ୍ଷୟକୁ ରୋକିଥାଏ। ଜଳବାୟୁ କୁ ନିୟନ୍ତ୍ରଣ କରେ। ଜଳ ଷ୍ ତତ୍ୱ ଓ ଭୂଗର୍ଭ ଜଳକୁ ରକ୍ଷା କରେ ଅନେକ ଲୋକ ତାଙ୍କ ଜୀବିକା ବି ସେଥିରେ ଉପାର୍ଜନ ହୋଇଥାଏ। ଆଉ ମଧ୍ୟ ହୋଉଛି ବାୟୁ ପ୍ରଦୂଷଣ କମାଏ କାର୍ବନ ହାଇଡ୍ରକ୍ସାଇଡ୍‌। ଶୋଷଣ କରି ବିଶ୍ଵ ଉଷ୍ମାୟନ କମାଏ ନଦୀ ଓ ଝରଣାର ଜଳ ସ୍ରୋତକୁ ସୁରକ୍ଷା କରେ। ବନ୍ୟା ଓ ଭୂସ୍ଖଳନ ଆଶଙ୍କା କମିଯାଏ। ପକ୍ଷୀ ଓ ଅନ୍ୟାନ୍ୟ ପ୍ରାଣୀଙ୍କ ସଂଖ୍ୟା ବଢ଼ାଇବାରେ ସହାୟକ ହୁଏ। ପର୍ଯ୍ୟଟନର ବିକାଶ କରେ କାଗଜ ଖବର ରନ୍ଧ ରନ୍ଧନ ଗ୍ୟାସ୍‌ ଜୋଉପରି ରେସିନ୍‌ ଭଳି ଶିଳ୍ପ ପାଇଁ କଞ୍ଚାମାଲ ଯୋଗାଏ। ପ୍ରକୃତିର ସୌନ୍ଦର୍ଯ୍ୟ ବଢାଏ ଶବ୍ଦ ପ୍ରଦୂଷଣ କମାଏ ଭବିଷ୍ୟତ ପିଢି ପାଇଁ ପ୍ରାକୃତିକ ସମ୍ପଦ ସଂରକ୍ଷଣ କରେ ତା ବ୍ୟତୀତ ଆହୁରି କିଛି ଜଙ୍ଗଲର ଉପକାରିତା ହଉଛି ଇନ୍ଧନ ଗ୍ୟାସ ପାଇଁ ଜାଳଣୀ। କାଠ ମିଳେ ପଶୁ ମାନଙ୍କ ପାଇଁ ଚାରା ମିଳେ। ବାଉଁଶ ବେତ ଓ ପତ୍ରରୁ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ତିଆରି ହୁଏ ଲକ୍ଷ ତେନ୍ତୁଳ ହରିଡ଼ା ବାହାଡା ପରି ବନଜ ଦ୍ରବ୍ୟ ମିଳେ ମୋହୁ ଓ ମୋହୁ ମହୁ ମୁହା ଚାଷକୁ ସହାୟକ କରେ। ଜୀବିତ ବିବିଧତାକୁ ରକ୍ଷା କରେ ପରିବେଶକୁ ଥଣ୍ଡା ଓ ସତେଜ ରଖେ। ଅନେକ ଔଷଧ ତିଆରି ପାଇଁ କଞ୍ଚା ମାଲ୍ ବା କିଛି ପତ୍ର ଔଷଧୀୟ ପତ୍ର ବି ମିଳିଥାଏ। ଗ୍ରାମାଞ୍ଚଳ ଅର୍ଥନୀତିକୁ ସାହାଯ୍ୟ କରେ। ମଣିଷକୁ ସୁସ୍ଥ ଓ ସୁନ୍ଦର ପରିବେଶରେ ବଞ୍ଚିବାର ସୁଯୋଗ ଦେଇଥାଏ
ଆଜ୍ଞା।
ତାପରେ ଆଉ ହଉଛି ମରୁଭୂମି କୋଣରୁ ରୋକେ। ମୋର ମରୁଭୂମି କରଣକୁ ରୋକେ ବାୟୁର ଆର୍ଦ୍ରତା ବଜାୟ ରଖେ।
ଆଜ୍ଞା।
ତାପରେ ଚାଷ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରେ ଖରାର ପ୍ରଭାବ କମାଏ। ପ୍ରାକୃତିକ ସନ୍ତୁଳନ ରକ୍ଷା କରେ। ଅନେକ ଦୁର୍ ଦୁର୍ଲଭ ଉଦ୍ଭିଦ ଓ ପ୍ରାଣୀକୁ ବଞ୍ଚାଇ ରଖେ। ଗବେଷଣା ଓ ଶିକ୍ଷା ପାଇଁ ସହାୟକ ହୁଏ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ମନୋରଞ୍ଜନର ସୁଯୋଗ ଦିଏ। ଦେଶର ପ୍ରାକୃତିକ ସମ୍ପଦକୁ ବୃଦ୍ଧି କରେ।
ଆଜ୍ଞା।
ଆଉ ହଉଛି ପବନର ବେଗ କମାଏ। ଧୂଳି ଓ ଧୂଆଁକୁ ଶୋଷଣ କରେ ଭୂଗର୍ଭ ସ୍ଥଳର ବଢାଇବାରେ ସହାୟକ କୁଏ ପ୍ରାକୃତିକ ବିପର୍ଯ୍ୟୟର କ୍ଷତି କମାଏ। ଔଷଧ ଶିଳ୍ପକୁ କଂସାମାଲ ଯୋଗାଇଥାଏ। ପଶୁପକ୍ଷୀଙ୍କ ବଂଶ ବୃଦ୍ଧିରେ ସହାୟକ ହୋଇଥାଏ। ଗ୍ରାମୀଣ ଲୋକଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରେ। ଫଳ ଫୁଲ ଓ ବିଭିନ୍ନ ବନଜ ଉତ୍ପାଦ ମିଳେ। ପ୍ରକୃତି ଭଳି ଭଲ ପାଇବା ଆଉ ସଚେତନତା ବଢାଏ। ପୃଥିବୀକୁ ସବୁଜ ସୁନ୍ଦର ବାସ ଯୋଗ୍ୟ ରଖି।
ଆଜ୍ଞା।
ହୁଁ କୁହନ୍ତୁ।
ତ ଆପଣ ଯୋଉଟା କହିଲେ ମୁଁ କହୁଛି ଶୁଣନ୍ତୁ। ଯେ ଜଙ୍ଗଲ ହଉଛି ଆମର ଯେମିତି କଣ ଆମର ଯେମିତି ଫୁସଫୁସ୍ ଅଛି। କି ବୁଝିପାରୁଛଛନ୍ତି ନା? ଆମେ ଏମତି ଫୁସ୍ ଫୁସ୍ଵ ନିଶ୍ଵାସ ବା ପ୍ରଶ୍ଵାସ ନେଇଥାଉ ଠିକ ଅଛି।
ହଁ।
ତ ଜଙ୍ଗଲକୁ କଣ କୁହଛେ ନା କଣ ଯୋଉ ପୃଥିବୀରେ ଫୁସ କା ଜଙ୍ଗଲ ଦ୍ଵାରା ହିଁ ଆମେ ଭଲ ବାୟୁ ପାଇଥାଉ ଦେଖିବେ ଆ ଆପଣଙ୍କୁ ଯଦି ସହର ଭିତରକୁ ଆପଣ ଯିବେ ତ ସହର ଭିତ ରେ ଆପଣଙ୍କୁ ଅଣନିଶ୍ଵାସ ଲାଗିବ କିନ୍ତୁ ଆପଣ ଯଦି ଗାଁଖ ଯିବେ ତ ଆପଣଙ୍କ ଶା ଲାଗି କାହିଁକି ନା ସହରରେ ଯୋଉ ବାୟୁମଣ୍ଡଳରେ ବିଷାକ୍ତ ଗ୍ୟାସ ନଏଜ ଏଗୁା ସବୁ ଭରି ହୋଇଗଛି କିନ୍ତୁ ସ ଆପଣ ଗାଁକୁ ଯଦି କେବେ ଯିବେ
ଶୁଣିବେ ଗାଁରେ ଯୋଉ ଥଣ୍ଡା ଥଣ୍ଡା ପବନ ହେଲା କି କୋଇଲି ର ଡା ହେଲା କି କାଉର କାହା କାହା ହେଲା ଏଗୁଡା ଆପଣ ଏତେ ଏତେ ଖୁସି ଲାଗିବ ଯେ ଆପଣ ଭାବିବେ ଯେ କଣ କହିଲେ? ଯୋଉ ଆମେ ତ କେବେ ସ୍ଵର୍ଗ ଦେଖିନେ କିନ୍ତୁ ରହିଲା ଭଳିଆ ଲାଗିବ ବୁଝିପାରୁଛ ଏତେ ଗୋଟେ ସୁନ୍ଦର ପରିବେଶ ଗାଁ ମାନେ କଣ କହିଲେ କାହା ମନରେ ନା ଲୋଭ ମାୟା ନିସ୍କପଟ ଏଗୁଡା ସବୁ ଥାଏ। ତାପରେ ଜଙ୍ଗଲରୁୁ ଦେଖନ୍ତୁ ଆମେ ବି ବିଭିନ୍ନ ପ୍ରକାରର ଜିନିଷ ପାଉ ଜଙ୍ଗଲ କଣ କରେ ନା ଅ ଆମର ଆବଶ୍ୟକ ରୁ ସେଭେଣ୍ଟି ପର୍ସେଣ୍ଟ ଜିନିଷ ଆମେ ଜଙ୍ଗଲରୁୁ ପାଉ କାଠ ହେଲା ବୁଝିପାରୁଛନ୍ତି ନା। ଔଷଧୀୟ ବୃକ୍ଷ ହେଲା ଔଷଧୀୟ ବୃକ୍ଷ ତ ଆପଣ ଜାଣିଥିବେ ନା ପ୍ରାୟ ଜଙ୍ଗଲରୁୁ ହିଁ ମିଳେ ତ କଣ୍ଟା ହେଲା। ତ ଏଗୁାଡ଼ାକ ସବୁ କଣ ନା ଆମେ ଯଦି ଆମର ସ୍ଵାର୍ଥ ପାଇଁ ଜଙ୍ଗଲକୁ ସଫ ସଫା କରୁଚେ ଠିକ୍ ଅଛି। ଆମର ଆବଶ୍ୟକତା ଅଛି ଆମେ କଣ କରିବା ନା ଯେତିକି ଦରକାର ତମେ ସେତିକି ଗଛ କା ଆଉ ତା ବଦଳରେ ନୂଆ ଗଛ ଲଗେଇଦବା ଯାହା ଦ୍ଵାରା କଣ ଆମର ଆବଶ୍ୟକତା ବି ପୂରଣ ହେଇ ପାରିବ ଜଙ୍ଗଲକୁୁ ଜଙ୍ଗଲ ବି ରହିପାରିବ। କିନ୍ତୁ ଆମେ ମଣିଷ ଏତେ ସ୍ଵାର୍ଥପର ହେଇଯାଉଚେ ଦିନକୁ ଦିନ ନିଜ ପ୍ରତି ନିଜ ମାନେ କଣ ଆତ୍ମୀୟତାଙ୍କ ପ୍ରତି ପଶୁପକ୍ଷୀଙ୍କ ପ୍ରତି ସେ କେବଳ ନିଜ ସ୍ଵାର୍ଥ କୁ ହିଁ ଦେଖୁଛି ବୁଝିପାରୁଛ ନା। ସେଟା ସମୂହ ସ୍ୱାର୍ଥ କୁ ସେ ଦେଖୁନି କଣ କହୁଛି ଜଙ୍ଗଲ କାଟିକି ପଦା କରିକି ଘର ଠିଆ କରିଦଉଛି ଦେଖନ୍ତୁ ଆଜିକା ଯୁଗରେ କଟକ ଭୁବନେଶ୍ଵର ଭିତରେ ମତେ କୋଉଠି ଟିକେ କୁହନ୍ତୁ ଯୋଉଠି ଗୋଟେ ଭଲ ଜାଗା ଅଛି ଆପଣ ନିଃଶ୍ବାସ ଟିକେ ଶାନ୍ତିରେ ନେଇପାରିବେ। ଖାଲି ଯୁଆଡ଼େ ଦେଖିବେ ଖାଲି ବଡ଼ ବଡ଼ କୋଠା ଘର ବିଲ୍ଡିଂ ଏଗୁଡାକ ହିଁ ଅଛି।
ହଁ।
ତ ସେଥିପାଇଁ ଦେଖିବେ ଲୋକମାନେ କଣ କରୁଛନ୍ତି ନା ସହରକୁ ଏବେ ନା ପସନ୍ଦ କରି କି ଗାଁ ହେରିକା କୁ ଯାଇକି କଣ କରୁଛନ୍ତି ନା ଦେଖିବ ମଣିଷ ମାନେ କଣ କହିଲେ ଅ ବୁଢା ନହବା ପର୍ଯ୍ୟନ୍ତ ବାହାରେ ବୁଲି ବୁଲି କାମ କରୁଥାଏ ଯେତେବେଳେ ବୁଢା ହେଇଯାଏ ନା ସେ ଯେମିତି ତାର ଆସି ଥାଏ ମୁଁ ମୋ ଗାଁ ମଶଣିରେ ପୋଡା ହେବି। କି ମୁଁ ମୋ ଗାଁ ରେ ମୋ ଜୀବନ ବ୍ୟତୀତ କରିବି।
ହୁଁ।
ତ ଆମେ ଯେତେ ଯୁଆଡେ ବୁଲିଲେ ବି ଆମେ ଆମର ଶେଷ ପରିଣତ ବୟସରେ ଟିକେ ସୁଖରେ କେମିତି ବଞ୍ଚିବା ବା ଖୁସିରେ କେମିତି ରହିବା। ବା ଟିକେ ଶାନ୍ତିରେ ଟିକେ ନିଶ୍ୱାସ ନବା ସେଥିପାଇଁ ଆମେ ଗୋଟେ କଣ ନା କ୍ରାଉଡ୍ ଏରିଆ କୁହାଯାଏ କି କୋଉଟା ମାନେ କଣ କର ଶାନ୍ତି ପରିବେଶ ଖୋଜୁ ଯୋଉଠି ଆମେ ମାନେ କଣ କହିଲ ଶାରୀରିକ ମାନସିକ ସ୍ତରରେ ଶାନ୍ତି ପାଇପାରିବା ତ ଜଙ୍ଗଲ ଦେଖିବେ ଜଙ୍ଗଲ ଦେଖନ୍ତୁ କେତେ ବନ୍ୟପ୍ରାଣୀଙ୍କର ମାନେ କଣ କହିଲ ଜୀବ ବା ବାସସ୍ଥଳୀ। ଯଦି ଆମେ ଜଙ୍ଗଲ କାଟିଦବା ଆମେ ଜଙ୍ଗଲ କାଟୁଛେ ବୋଲି ହାତୀ ଆସିକି ଭୁବନେଶ୍ଵର ଭିତରେ ପଶିକି। କଣ କହୁଚ ଆମେ ଯେତେବେଳେ ତା ଘର ଭାଙ୍ଗୁଛେ ସେ ଆମ ଘର ନିଶ୍ଚୟ ଭାଙ୍ଗିବ। ଏତେ ଗୋଟେ କଥା ନାଇଁ ଉଦ୍ଧାର କୁ ଅନ୍ଧାର।
ହୁଁ ହୁଁ।
ତ ଆପଣ ଜଣ ଅନ୍ଧାର କରିଛନ୍ତି ମାନେ ଆପଣଙ୍କ ଘର ଅନ୍ଧାର ହବ ଅବଶ୍ୟ ଡେରିରେ ହବ କିନ୍ତୁ ହବ ନିଶ ବଝିପାରୁଛନ୍ତି ନା ତ ମୁଁ କହିବା କଥା ଯେମତି ଅମ୍ ସି- ସିଏ ଦେଖନ୍ତୁ ମଣିଷ ଏତେ ବିବେକବାନ୍ ଜ୍ଞାନବାନ୍ ହେଇକି ତାକୁ ଦେଖା ଯାଉନି। ହେ ସେ ଜଙ୍ଗଲ କାଟିକି ସଫା କରି ଦଉଛି, ତାଙ୍କର ତ ପାଟି ଖୋଲୁନି, ସିଏ କଣ ବି କରି ଫେରିବେ, ସିଏ ବି ତ ମାନେ ତାଙ୍କର ବ-ସିନା ପାଟି ଖୋଲି ପାରନ୍ତି। ତାଙ୍କର ଭାବିବା ଚିନ୍ତିବା ଶକ୍ତି ତ ନାହିଁ। କିନ୍ତୁ ସିଏ ତାଙ୍କ ଇଏରେ କଣ କହୁଚନ୍ତି ନା ଦେଖୁଥିବେ ପ୍ର ଇଏରେ ଯେ ହାତୀ ଦଳିଦେଲା ଲୋକଟିକୁ, କି ମାନେ ଜଙ୍ଗଲ ଭିତରକୁ ଯାଇଥିଲେ ଭାଲୁ ତାଅ ମାନେ ଇଏ କରିଦେଲା, କି ବାରାହା ଭ୍ରମଣରେ ଲୋକ ପ୍ରତିଦିନ ଏଇଭଳିଆ ଘଟଣା କିଛି ଘଟେ, କାହିଁକି? ନା ଦେଖନ୍ତୁ ପ୍ରାଏ ଲୋକ କଣ କରୁଛନ୍ତି ନା ଜଙ୍ଗଲ ଯୋଉ କୋରାପୁଟ ହେଲା ଆମର କି ବଲାଙ୍ଗିର ହେଲା କି ମାଲକାନାଗିରି ହେଲା ତ ଏଇପଡୃ ହଉଛି ଜଙ୍ଗ ଗଲ ଏରିଆ ଆମର, ବୁଝିପାରିଲେ ନା?
ହଁ।
ସେଠିକା ଲୋକମାନେ ପୁରା ଜଙ୍ଗଲ ଉପରେ ଡିପେଣ୍ଡଡେଣ୍ଟ ଜଙ୍ଗଲରୁ କିଛି ଆଣିକି ବି କିଲେ ହିଁ ତାଙ୍କ ଘର ଚଳେ। ସେ ଯଦି ଡରିକି ରହିବେ ସେ ଜଙ୍ଗଲକୁ ନ ଯିବେ ସେ ଖାଇବେ କଣ? ତ ସେ କଣ କରନ୍ତି ବେଳେ ବେଳେ ମୋ ନିଜ ଜୀବନକୁ ବାଜି ଲଗେଇ ଜଙ୍ଗଲ ଭିତରକୁ ଯାଆନ୍ତି। ତ ଯିବ ଯେହେତୁ ଜଙ୍ଗଲର ପଶୁ ମାନେ ବିନା ବାଧାରେ ବା ବିନା ପ୍ରତିବନ୍ଧକର ବୁଲୁଥାନ୍ତି, ସେ ହଠାତ୍ ତାଙ୍କ ହାବୁଡରେ ପଡିଲେ ସେ କଣ କହିଲ ଆକ୍ରମଣ କରନ୍ତି।
ଠିକ୍, ଠିକ୍।
ଆକ୍ରମଣ ଏମିତି ଗୋଟେ ଗୋଟେ ଲୋକ ଅଧା ଜୀବନରେ ବଞ୍ଚିଯାଆନ୍ତି ତ, ଆଉ କିଏ କିଏ ମରିଯାଆନ୍ ତି ବୁଝିଲ ନା? ତ ମୋତେ ଗୋଟେ କଥା କୁହନ୍ତୁ ଜଙ୍ଗଲ କାଟିବା ଦ୍ଵାରା ଆମର ଅପକାରି ତା କଣ ହୁଏ?
ହଁ ଜଙ୍ଗଲ କାଟିବା ଦ୍ଵାରା ଏମିତି ବହୁତ ପ୍ରକାରର ଅସୁବିଧା ଆମକୁ ସାମ୍ନା କରିବାକୁ ପଡେ।
ଆଜ୍ଞା।
ଯାହା ପୃଥିବୀର ତାପମାତ୍ରା ବଢେ ତାର ବର୍ଷା କମିଯାଏ କିମ୍ବା ଅନିୟମିତ ହୁଏ, ମାଟିର କ୍ଷୟ ହୁଏ। ବନ୍ୟା ଓ ଖରାର ସମ୍ଭାବନା ବଢେ, ବନ୍ୟଜନ୍ତୁଙ୍କର ବାସସ୍ଥାନ ନଷ୍ଟ ହୁଏ। ଅନେକ ଗଛ ଓ ପ୍ରାଣୀ ବିଲୁପ୍ତ ହେବାର ଆଶଙ୍କା ଥାଏ, ବାୟୁ ପ୍ରଦୂଷଣ ବଢେ ଓ ଅକ୍ସିଜେନ୍ କମିଯାଏ ଧୁମ୍। ଭୂଗର୍ଭ ଜଳସ୍ତର କମିଯାଏ, ପରିବେଶ ସନ୍ତୁଳନ ନଷ୍ଟ ହୁଏ, କୃଷି ଓ ମଣିଷର ମଣିଷର ଜୀବନ ଜୀବିକା ପ୍ରଭାବିତ ହୁଏ। ଜଙ୍ଗଲ କାଟିଲେ ବନ୍ୟ ଜୀବ ଜନ୍ତୁଙ୍କର ବାସସ୍ଥାନ ନଷ୍ଟ ହୁଏ। ମାଟି କ୍ଷୟ ବନ୍ୟା ଖରା ଜଳବାୟୁ ପରିବର୍ତ୍ତନ, ଓ ଜୀବ ବିବିଧତାର କ୍ଷତି ହୁଏ। ତାପରେ ଆଉ ମଧ୍ୟ ରହିଚି ବାୟୁରେ କାର୍ବନ ଡାଇଅକ୍ସାଇଡ୍ କମିଯାଏ। ବିଶ୍ୱ ବିଶ୍ଵ ଉଷ୍ମାୟନ ବଢେ, ମରୁଭୂମିରେ କମିଯାଏ, ମରୁଭୂମିକରଣ କମିଯାଏ, ନଦୀ ଓ ଝରଣା ଶୁଖି ଯାଇପାରେ। ଭୂସ୍ଖଳନ ଆଶଙ୍କା ବଢ଼େ।
ଆଜ୍ଞା।
ଅନେକ ଔଷଧ ଓ ଉଦ୍ଭିଦ ନଷ୍ଟ ହୋଇଯାଏ। ବନଜ ସମ୍ପଦ ର ଅଭାବ ହୁଏ। ପଶୁପକ୍ଷୀ ଖାଦ୍ୟ ଓ ଆଶ୍ରୟ ହରାଇଥାନ୍ତି। ଗ୍ରାମାଞ୍ଚଳର ଲୋକଙ୍କ ଜୀବିକା ପ୍ରଭାବିତ ହୋଇଥାଏ। ପ୍ରାକୃତିକ ସନ୍ତୁଳନ ନଷ୍ଟ୍ ତୋ ହୋଇ ପରିବେଶର ସଙ୍କଟ ସୃଷ୍ଟି କରେ। ଆଉ ହେଉଛି
ଶୁଦ୍ଧ ବାୟୁର ଅଭାବ ହୁଏ ଅକ୍ସିଜେନ ର ପରିମାଣ କମିଯାଏ ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହୁଏ। ପକ୍ଷୀମାନଙ୍କ ବାସସ୍ଥାନ ନଷ୍ଟ ହୁଏ ଜୈବ ବିବିଧତା କମିଯାଏ ଚାଷ ଉତ୍ପାଦନ କମିପାରେ। ଜଳର ଅଭାବ ସୃଷ୍ଟି ହୁଏ ପରିବେଶ ପ୍ରଦୂଷଣ ବଢିଯାଏ। ଜଳବାୟୁ ରେ ଅସନ୍ତୁ ଅସନ୍ତୁଳନ ସୃଷ୍ଟି ହୁଏ। ଭବିଷ୍ୟତ ପିଢ଼ି ପ୍ରାକୃତିକ ସମ୍ପଦରୁ ବଂଞ୍ଚିତ ହୋଇପାରନ୍ତି।
ଆଜ୍ଞା।
ଏପରି ବିଭିନ୍ନ ସମସ୍ୟା ଦେଖାଯାଏ।
ଆଚ୍ଛା ଆପଣଙ୍କ ସହିତ ମୋତେ କଥା ହେଇକି ଭଲ ଲାଗିଲା ମୁଁ ରଖୁଛି ଆପଣଙ୍କୁ ପରେ କଲ୍ କରୁଛି।
ଆଜ୍ଞା।